ହାଲୋ।
ହାଲୋ।
ହଁ ସାର୍ ନମସ୍କାର୍।
ହଁ ମ୍ୟାମ୍ ନମସ୍କାର।
କଣ କରୁଛନ୍ତି?
ଏଇଠି ବର୍ଷା ହଉଚି ଘରେ ବସିଚୁ ଆଉ କଣ କରିବୁ ଆପଣ କଣ କରୁଶନ୍?
ଆମର ତ ଏଠି ମୁଁ ବି ସେଇ ବସିଚି ଆମର ତ ଏଠି ବର୍ଷା ମାନେ ହୋଉ ନ ଥିଲା ଏବେ ଏମିତି ବର୍ଷା ହୋଉଚି ସଖାଳୁ ପୁରା ଓଦା। ମାନେ କୋଉଠିକି ବାହାରୁକୁବି କିଛି କାମ ବି ଟିକେ କରିହଉନି ଏ ତେ ମାତ୍ରାରେ ବର୍ଷା ଆମର ଏଠି ହଉଚି ରାତିରୁ ହଉଚି ବୋଧେ। ଦି ଦିନି ହେଲାଣି ତ ହଉଚି କିନ୍ତୁ ଆଜି ଟିକେ ବହୁତ୍। ମାନେ ସଖାଳୁ ହଉ ମାନେ ବନ୍ଦ ବି ହଉନି ବର୍ଷା। ସବୁଦିନି ହୁଏ ଛାଡିଯାଏ। ହଁ, ସବୁଦିନ ହେଲେ ଟିକେ ଟିକେ ହୁଏ ପୁଣି ଛାଡେ ପୁଣି ହୁଏ ଆଜି ଟୋଟାଲି ବ୍ରେକ୍ ବି ନଉନି ଚାଲିଛି ବର୍ଷା ପୁରା ସକାଳୁ ଓଦା ହେଇଗଲୁଣି ଆଉ ଖାଇସାରିଲେଣି।
ହଁ, ଏଇଠି ଖିଆପିଆ ସାରିକି ଆସିକି ବସିଲି ଆଉ।
ଜାଣିଛ କଣ ଖାଇଲେ?
ଆପଣ ଖାଇ ସାଇଲେଣି।
ନାଇଁ ମୁଁ ଖାଇନି ଆପଣ କଣ ଖାଇଲେ?
ମୁଁ ଖାଇଲି ପିଠା
ଆଉ କଣ?
ପିଠା ଆଉ ଘରେ ଚାଉମିିନ ହେଇଥିଲା ଖାଇଥିଲି ଆଉ।
ଆଚ୍ଛା, ଆପଣଙ୍କୁ ଚାଉମିିନ୍ ଭଲ ଲାଗେ।
ହଁ, ଅ।
ପିଠା ବେଶୀ ନା ଚାଉମିନ୍ ବେଶୀ କୋଉଟା ଭଲ ଲାଗେ?
ସେମିତି କହିବାକୁ ଗଲେ ଦିଟା ଙ୍କ।
ଆଛା, ମୋର ତ ଚାଓମିିନ୍ ପସନ୍ଦ।
ମୁଁ ଖାଇନି କିଛି ଖାଇବି ଏଇନା ଇଟିଲି ବରା, କାକରା ଆଉ ତରକାରୀ ଆସିଛି ମାର୍କେଟରୁୁ ଆସିଛି ଖାଇବି ଆଉ।
ଆଉ ଏ ବର୍ଷାରେ ଆଉ କିଛି କରିବାକୁ ଇ ଇଛା ହେଲାନି, ସକାଳୁ ବହୁତ ଓଦାପଟା ହେଲୁଣି ନା ଆଉ କିଛି କରିନୁ। ଏ ନେଇ ଆସିଛୁ ଖାଇବୁ ଆଉ।
ଆଉ ଆପଣଙ୍କ ଦେହ ଭଲ ଅଛି।
ହଁ, ସେମିତି ଜର ଅଛି ଆଉ।।
ହଁ। ଦେହ ତ ଠିକ୍ ଠାକ୍ ଥିଲା ଏଇ ବର୍ଷା ରେ ତ ଦେହ ବହୁତ ଖରାପ ହେଇଗଲାଣି ବର୍ଷା ପାଇଁ।
ଅଧିକ କାଇଁ ବୁଲିବା
ହଁ, ମୋର ପୁରା ଭଲ ଥିଲା, ଏଇ ବର୍ଷା ପାଇଁ ଟିକେ ଓଦାପଟା ବର୍ଷା ଟିକେ କାମ କରିବାକୁ ପଡୁଛି ଓଦାକୁ ପଟା ନହେଲେ ହେଇପାରିବନି ଟିକେ ହେଇଗଲା ଆଉ ତାପରେ ବର୍ଷା ବର୍ଷା ରେ ଟିକେ ଗଛ ଫଛ ଟିକେ ଲଗେଇବାକୁ ଭଲ ଲାଗେ ତ ଗଛ ଫଛ ଟିକେ ଲଗେଇଥିଲି। ଏ ସେଥିରେ ବି ଓଦା
ହୁଁ।
ସବୁ ବାଡିରେ ସବୁ ଫୁଲ ଗଛ ତାପରେ ଏମି଼ତି ସେମିତି ସବୁ ପ୍ରକାର ଗ ଗଛ ଲଗେଇଲି ନା ସେଥିପାଇଁ ଓଦା ହେଇଗଲି।
ହଉ କନି କରିଛି ଚୁଖା ୟ ହାଲୋ ହାଲୋ ହାଲୋ